ହଁ ହାଲୋ।
ହାଲୋ।
ହଁ ରାଜପ୍ରିୟ। ରାଜପ୍ରିୟ।
ହୁଁ ହଁ
ଶୁଭ ଶୁଭସନ୍ଧ୍ୟା ରାଜପ୍ରିୟ।
ଭାଇ ଶୁଭ ସନ୍ଧ୍ୟା।
କଣ କରୁଛ?
ଏଇ ବସିଛି।
ବସିଚ ଆଉୁ ସନ୍ଧ୍ୟାବେଳ ଖାଇବା ପିଇବା ହେଲାଣି ନା ନାଇଁ?
ହଁ ଭାଇ ହେଇଛି ଚୁଡା ମୁଢି ଟେ ଖାଇଚି ଆଉ।
ହୁଁ ବଢିଆ ବଢିଆ ହୁଁ। ବର୍ତ୍ତମାନ ଗୋଟେ ସମସ୍ୟା ଗୋ ସୃଷ୍ଟି ହେଇଛି ସେ ଭାବୁଥିଲି ତା ବିଷୟରେ ତମ ସହିତ କିଛି ଆଲୋଚନା କରିବା ପାଇଁ।
ହଁ ଭାଇ ନିଶ୍ଚିତ।
ବର୍ତ୍ତମାନ ଯୁଗରେ ଯୋଉ ମାନେ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମର ଉଁ ପାଠାଗାର ଭଳି ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଧୀରେ ଧୀରେ ବନ୍ଦ ହବାକୁ ବସିଲାଣି। ସମସ୍ତେ ଇସ୍ ଉଁ ୟୁଟ୍ୟୁବ ମାଧ୍ୟମରେ ପଢ଼ାପଢ଼ି କରୁଛନ୍ତି। ବହିର ମୂଲ୍ୟଟା ଏବେ କମିଗଲାଣି। ବହିର ମ-ମହତ ଟା ଏବେ କେହି ବୁଝୁନାହାନ୍ତି ଠିକ ନା ଭୁଲ?
ମହତ ଟା କଣ କହିଲେ ବହିର ମହତ କିଏ ବୁଝୁନାହାନ୍ତି। ଏବେ ବହି ପଢିବାକୁ ସମସ୍ତେ ଅନିଚ୍ଛୁକ।
ହଁ।
ସମସ୍ତେ ନିଜେ ପରିଶ୍ରମ କରିକି ପଢିକରି ତାକୁ ସମୟ ଆମର ଛୋଟ ଛୋଟ ପାରା କରିକି ପଢିବାକୁ ଅନ-ଅନଇଚ୍ଛା ପ୍ରକାଶ କରୁଛନ୍ତି କିନ୍ତୁ ୟୁଟ୍ୟୁବରେ କଣ ସେଟା ଆପଣଙ୍କୁ ମିଳି ମିଳିଯାଉଛି ଯାହା ଦରକାର ସେଇଟା ପାଉଛନ୍ତି କିନ୍ତୁ ଅ ଅନାବଶ୍ୟକ ଜିନିଷ ପଢିବାକୁ କିଏ ଇଛା କରୁନାହାନ୍ତି। ଯାହା ଦ୍ଵାରା ତାଙ୍କେ କିଛିଟା ଜିନିଷ ବି ହରାଇବାକୁ ବସୁଛନ୍ତି।
ହଁ ସେଟା ସତ କଥା। ହଁ। ତୁମକୁ ସେଇଟା ହଉଛି ଗୋଟେ ବଡ ସମସ୍ୟା ବର୍ତ୍ତମାନ ଆମେ ଯଦି ଚିନ୍ତା କରିବା। ଯେ ବହିକୁ ଏ ମାନେ ବର୍ତ୍ତମାନ ସମୟରେ ବୈକୁ ଗୁରୁତ୍ୱ ଦବାଟା ବହୁତ ଅ ବର୍ତ୍ତମାନର ପିଲା ବର୍ତ୍ତମାନ ଯୁଗରେ ପିଲା ବହି ପ୍ରତି ଏତେ ଆକୃଷ୍ଟ ନୁହନ୍ତି। ପାଠଘର ବି କହିବାକୁ ଗଲେ ଧୀରେ ଧୀରେ ଧୀରେ ଧୀରେ ଲୁଚି ଗଲାଣି। ପାଠାଗାରର ମହତ୍ବ ବି କମିଗଲାଣି କିଏ ଯିବ ପାଠଘରକୁ ଗଲେ ସିନା ତମେ ବହି ପଢିବ। ଆମ ପାଠଗାର କିଏ ଯିବ ଏତେ ସମୟ ବସି ପଢ଼ି ଘରେ ଶୋଇ ଉଠି ବସିକି ମୋବାଇଲ ଦେଖିକି ଗୋଟେ ଚାପ ମାନେ ଗୋଟେ ବିଷୟକୁ ପାଞ୍ଚ ମିନିଟ୍ ଭିତରେ ଦେଖି ଦଉଛନ୍ତି। ଲାଇନ୍ ବାଇ ଲାଇନ୍ ପଢିବା ଟା। କଷ୍ଟସାଧ୍ୟ ହେଇଯାଉଛି ଆଉ।
ଆପଣ ଦେଖିଥିବେ ଆଗରୁ କଣ ହଉଥିଲା ସେତେବେଳେ ପୂର୍ବ ମାନେ ଆମ ପୂର୍ବ ପୁରୁଷ ମାନେ ଆମ ଜେଜେବାପାଙ୍କ ସମୟରେ ଗାଁରେ ସବୁ ବହି ପଢା ହୁଏ।
ହଁ।
ଲୋକ ସବୁ ରୁଣ୍ଡ ହେଇକି ଶୁଣିଥାନ୍ତି।
ହଁ।
ମାନେ ବହି ପଢା ପାଇଁ ତାଙ୍କର ଏତେ ଆଗ୍ରହ ଥିଲା ଯେ ଜଣେ ପଢୁଥିଲେ ସମସ୍ତେ ଶୁଣୁଥିଲେ। କିନ୍ତୁ ଏବେ ସମସ୍ତେ ଶୁଣୁଚନ୍ତି। ପଢିବାକୁ କିଏ ନାରାଜ ହଉଛନ୍ ଯାହାରା ସେମାନେ ବହି ପଢିବା ଦ୍ଵାରା କିଛିଟା ଜିନିଷ ଶିଖିଥିଲେ। ଯାହା ତ ଦରକାର ତାକୁ ପାଉଥିଲେ କିନ୍ତୁ ତା ବାଦେ ତାଙ୍କର ଅନ୍ୟ କିଛି ଜ୍ଞାନ ବି ଆହରଣ କରୁଥିଲେ ବହି ପଢିବାରୁ। ଯାହାରୁ ତମେ ବିଭିନ୍ନ କାର୍ଯ୍ୟରେ ସି
ମାନେ ଯେ ଏତେ ଲେ ମାନେ ତ ଆମେ ଆମେ ଦେଖିଆକୁ ଗଲେ ଯୋଉ ମୌଳିକ ଶି କ୍ଷାଟା ଲୋକମାନେ ପାଆନ୍ତି ମୌଳିକ ଶିକ୍ଷାଟା ଲୋକମାନେ ପାଆନ୍ତି ସିଏ ବହିରୁ ହିଁ ପାଆନ୍ତି ଯୋଉ ପିଲାମାନେ ପଢନ୍ତି ବର୍ତ୍ ତମାନ ବହିର ଅ ଉଁ ଅ ମହତ୍ ତ୍ୱଟା ଉଁ ପିଲାମାନେ ବୁଝି ପାରୁନାହାନ୍ତି। ଯାହା ପାଖରେ ଦେଖିବ ମୁହଁ ପାଖେରେ ମୋବାଇଲଟା ନହେନେ ଆମର ଲାପଟପ କମ୍ପ୍ୟୁଟର ହଉ ଧରିକି ବସୁଚନ୍ତି। ବର୍ଦାନା ଯୋଉ ଯୋଉ ପାଠାଗାର ବହିଗୁଡିକ ସବୁ ଥିଲା ସେଗୁଡା ସବୁ ନଷ୍ଟ ଭଷ୍ଟ ବି ହେଇଗଲାଣି ଏଭଳିଆ ପରିସ୍ତିତି ହେଲାଣି ଉଇ ଫେଇଗଲାଣି କଇଲେ ବି ହବ।
ହଁ କିନ୍ତୁ ଆଗରୁ ଯୋଉଁ ପାଠାଗାରରା ଥିଲା ବହିଗୁଡିକ ସବୁ ସଂଗ୍ରହ କରିକି ରଖାଯାଉଥିଲା କିଏ ଆସିଲେ ପଢିବ।
ଅ ହଁ ତାପରେ ବର୍ତ୍ତମାନ ଆଉ ଗୋଟେ କଥା ସବୁଠୁ ବଡ କଥା ହଉଚି ଆମେ ଏଁ ମାନେ କଁ କଇଲ ଯିଏ ବର୍ତ୍ତମାନ ସମୟରେ ପିଲାଙ୍କୁ କହିବ ଗୋଟେ ନିଜ ବିଷୟରେ ଦଶ ଧାଡି ଲେଖିଲ ସେ କହିପାରିବେନି। ଲେଖିପାରିବେନି ଠିକ୍ ସେ। ତାଙ୍କୁ ମାନେ ସେଇ ଦଶ ଧାଡି ଲେଖିବା ପାଇଁ ଦଶ ମିଣ୍ଟି ଭାବିଆକୁ ପଡିବ‌। ଏଇ ଶିକ୍ଷା ଗୁଡା ସବୁ ବହିରୁ ହୁଁ ଏଇ ଶିକ୍ଷାଗୁଡା ସବୁ ବହିରୁ ମିଳେ। ତ ଆମେ ସିନା ପଢିଲେ ଲେଖିବା ଆମେ ତ ଶୁଣିଲେ କଣ ଲେଖିବା? ବର୍ତ୍ତମାନ ଆମେ ସେଇ ଆମର ପୂର୍ବ ଯୁଗୁକୁ ଯାଉଚନ୍ତି ପୂର୍ବରୁ ଯେମିତି ଉଁ ଏ ଶି କ୍ଷା ଗ୍ରହଣ କରୁଥୁଲେ ଶୁଣି ଶୁଣି ଶୁଣି ଶୁଣି ଶିକ୍ଷା ଗ୍ରହଣ କରୁଥୁଲେ। ବର୍ତ୍ତମାନ ଆମେ ସେଇଟା ହିଁ ଲୁ ଲୁକମାନେ ଭାବୁଚନ୍ତି ଯେ ଉଁ ବୋହୁତ ଉନ୍ନତି କରିଛନ୍ତି। ଆ ନାଇଁ ସେମାନେ ଆଉରି ଅବନ୍ନତି ଆଡୁକୁ ଯାଉଛନ୍ତି ସେ ପୁରୁଣା ନୂ ପୁରୁଣା ଯୁଗୁକୁ ଅନୁସରଣ କରୁଛନ୍ତି। ଶୁଣୁଚନ୍ତି ଶୁଣୁଚନ୍ତି ଶୁଣୁଚନ୍ତି ଲେଖୁଚନ୍ତି କାନ ଇଏ ସିଏ ଖାଲି ଶୁଣିବ ଲେଖିବ ଏଇଆ ଛଡା ଆଉ କିଛି ନା। ତମକୁ କଁ ଭଲ ଲାଗେ ବହି ନା ମୋବାଇଲ୍ ଉଁ ମୁଁ ଆ ମୋବାଇଲଲେ କମ୍ପୁଟର ପଢିବା।
ନାଇଁ ମତେ ତ ବହି ପଢିବା ଭଲ ଲାଗେ ମୋର ତ ଭାଇ ଗୋଟେ ବହିର ଗନ୍ତାଘର।
ହଁ ଯାହା ହଉ ଖୁସି ଲାଗିଲା।
ହଁ ପ୍ରଥମରୁ ହିଁ ପଢିବା ଭଲ ଲାଗେ। ୟୁଟୁବରେ ଯେମତି ଆପଣ କହିଲେ ପଢିବା କଥା
ଟା କରିବ ଯୋଉଠି କେବେ ବାହାଘର କାହାର ଭୋଜି ଭାତୁକୁ ଯାଉଚ ନା କିମ୍ବା କୌଣସି ଗୋଟେ କାର୍ଯ୍ୟକ୍ରମରେ ଯୋଗ ଦଉଛ ନା। ସେଠି ଯ ଯଦି କିଛି ଗୋଟେ ଉପହାର ସ୍ୱରୂପ ତମେ ଗୋଟେ ବହି ଯଦି ଦେଇପାରିବ ନା ତାହେଲେ ଗୋଟେ ବହୁତ୍ ଭଲ ପ୍ରୟାସ ହୁଅନ୍ତା। ଯେକୌଣସି ବହି ହଉ ଗୋଟେ ଯଦି ଉଁ
ଯୋଉଟା କହିଲେ ପୁରା ସଠିକ୍ କଥା ଆଉ ବ୍ୟବହାର ଉପଯୋଗୀ କଥା।
ହଁ।
ଆଉ ସେ ବହି ପଢ଼ିକି ସେ କିଛିଟା ଜିନିଷ ଲାଭ କରିପାରିବ ଆମେ ଯେ ଯେମିତି ନେଇକି ଉପହାର ମାଧ୍ୟମରେ ଦେଇ ଦଉଚେ କିଛି ଖେଳନା ହେଲା। କିଛି ଫଟୋ ହେଲା। ସେଟା କିଛି କ୍ଷଣ ପାଇଁ ଦେଖିକି ଖୁସି ହେଲା। କିନ୍ତୁ ତାର ଭବିଷ୍ୟତରେ ସେଟା କିଛି କାମରେ ଲାଗିଲାନି।
ମାନେ ଆମକୁ ଆଶ୍ଚର୍ଯ୍ୟ ଲାଗେ ପୂର୍ବରୁ ଯେତେବେଳେ ପିଲାଟା କାନ୍ଦେ ମାନେ ପିଲାଟି କାନ୍ଦିଲେ ବାପା ମା ତା ହାତରେ ଖେଳ ଖେଳନା ଦିଅନ୍ତି ନହେଲେ ବହି ଦିଅନ୍ତି ଛ ଛପା ଦେଖ ଯେତେବେଳେ ମାନେ ଉଁ ଉଁ ଯାହା ଘରେ ଉଁ ପଇସା ର ଅଭାବ ଥାଏ କିମ୍ବା ଦାରିଦ୍ର୍ୟ ସୀମାରେଖା ତଳେ ଥାଆନ୍ତି ସେମାନେ କଣ କରନ୍ତି ବହିର ଛପା ଦେଖାନ୍ତି ପିଲାମାନଙ୍କୁ ଦେଖେ ଦେଖେ ଏଇଟା ବାଘ ଏଇଟା ମାଙ୍କଡ଼ ଏଇଟା କୁ କୁକୁର ଏଇଟା ବିରାଡ଼ି ଏମିତି ବି ଏମିତି ସବୁ କୁହନ୍ତି। ବର୍ତ୍ତମାନ ଯଦି ପିଲାଟା କାନ୍ଦୁଚି ନା ମୋବାଇଲ୍ ଦେଖଇ ଦିଅନ୍ତି ଦେଖେ ଦେଖେ ତୁ ଏଇ ଗୀତ ଟା ଶୁଣୁ ଏଇଟା ଦେଖେ ଏଇଟା ସେଇଟା ଦେଖେ ମାନେ ଆକଚ୍ୟୁଲି ଆରମ୍ଭରୁ ଆରମ୍ଭରୁ ବାପା ମା ମାନେ ହିଁ ପିଲାଙ୍କୁ ଅଭ୍ୟସ୍ତ କରାଉଚନ୍ତି।
ହଁ।
ହୁଁ ସେ ସବୁ ପ୍ରତି ଟିକେ ଗୁରୁତ୍ୱ ଦେବା ଉଚିତ୍। ଆମର ଯେତେବେଳେ
ଛୋଟ ଛୁଆ ଥିଲେ ଆମେ ବାଘ ହଁ ହିଂସ୍ର ବୋଲି ଜାଣିଥିଲେ କିନ୍ତୁ ସେ କେମିତି ହିଂସ୍ର ହୁଏ ସେଟା ଜା ଜାଣିନଥିଲେ ଆମର ବହିରେ ଦେଖୁଥିଲେ ଛବିରେ। ଯୋଉ ବାଘ ହିଂସ୍ର ଅଛି ତାର ନିଜର ସେ କେମିତି ହିଂସ୍ର ହୁଏ ସେଟା ଜାଣିଥିବେ ବର୍ତ୍ତମାନ କଣ ହଉଛି ଯେତେବେଳେ ବହିରେ ପଢ଼ିଥିଲେ ବାଘ ହିଂସ୍ର ଜନ୍ତୁ ସାଙ୍ଗେ ସାଙ୍ଗେ ଏବେ ମୋବାଇଲ ମାଧ୍ୟମରେ ତାକୁ ଦେଖେଇ ଦଉଛନ୍ତି ଦେଖ ବାଘ ଏମିତି ହିଂସ୍ର ହଉଚି। ଯାହା ଦ୍ଵାରା ପିଲା ଦେଖିଲା ବାଘ ଏମିତି ହିଂସ୍ର ହଉଛି ତ। ସେ ଅନ୍ୟ ପଶୁ ପକ୍ଷୀ ସାଙ୍ଗେ ସାଙ୍ଗେ ଦେଖିଦେଲା ତ ବହିରେ ଛବିଟାକୁ ସେ ଆଉ ଦେଖିଲା ନାହିଁ। ଯାହା ଦ୍ଵାରା ବହି ର ମହତ୍ଵ ଟା ବି କମି କମି ଗଲା ଏହା ଦ୍ବାରା।
ହଁ। ମାନେ ଏଇ ସବୁ ଛୋଟ ଛୋଟ ଜିନିଷ ଉପରେ ଗୁରୁତ୍ଵ ଦବା କଥା ଛୋଟ ଛୋଟ ଘଟଣା ଉପରେ ଗୁରୁତ୍ବ ଦବା କଥା। ଆମର ଯୋଉଠି ଜୀବନ ଆରମ୍ଭ ହଉଛି ସେଇଠୁ ଆମେ ଯୋଉଠି ଆମେ ଶିଖିବା କଥା। ସେଇ ଜାଗାରେ ମାନେ ଠିକ୍ ରେ କଥା ହେବା ଠିକ୍ ଜିନିଷ ଶି ବା ଠିକ୍ କାମ ଶିଖିବା ସମୟରେ ଆମେ ଯଦି ଭୁଲ୍ ଜିନିଷକୁ ଅନୁସରଣ କରିବା ତାହେଲେ ଆମ ଜୀବନଟା ହିଁ ସେଭଳିଆ ଭୁଲ୍ ଭୁଲ୍ ରେ ହିଁ ଚାଲିବ ନା। ତେଣୁ କରି ଆମେ ଆମେ ଯେମିତି ଗୋଟେ ପିଲାକୁ ଗଢ଼ିବା ସେ ପିଲା ସେମିତି ହିଁ ହବ। ତାଙ୍କର ଏଇଟା କୋଉଠି ନା କୋଉଠି ଆମେ ଯଦି ଚିନ୍ତା କରିବା ଏଟା ବାପା ମା ଙ୍କର ବି ଭୁଲ୍ ରହୁଛି ବହୁତ୍। ବହୁତ୍ ପରିମାଣରେ ବାପା ମା ଙ୍କର ଭୁଲ୍ ରହୁଛି।
ଆମେ ଯେମିତି ଆମ ଛୁଆ ବେଳେ ଆମେ ଅଙ୍ଗନବାଡ଼ି ଯାଉଥିଲୁ।
ହଁ।
ସେଠି କାନ୍ଥ ଵାଡରେ ସବୁ ଚିତ୍ର ହେଇଥିଲା!
ହଁ ହଁ!
ପାଘ ଭାଲୁ ହାତୀ ନା ବହିର ଏତେ ଅଭାବ ଥିଲା ଯେ ଆମ ଚିତ୍ର ମାଧ୍ୟମରେ ବି ଆମକୁ ଦେଖ ଯାଉଥିଲା!
ସେଇଟା ଭଲ ଥିଲା ଛୋଟ ପିଲାଟେ ଛବି ଦେଖୁଥିଲା ଆଗ୍ରହର ସହିତ ଏଇଟା ବାଘ ଏଇଟା ଭାଲୁ ଏଇଟା କେଉଁ ପଶୁ କଣ ଉ ଏଇଟା କେକେଉଁ ଫଳ ସେଗୁଡ଼ା ସବୁ ଜାଣୁଥିଲା ଛବି ମାଧ୍ୟମରେ ତା ପରେ ସେ ବହି ଧରୁଥିଲା କିନ୍ତୁ ବର୍ତ୍ତମାନ ତ ମା ମାନେ କୁଅ ମାମା ମୋବାଇଲରେ ଦେଖେରେ ବାଘ ଆସିଲା ବାଘ ଆସିଲା ବୁଝିପାରୁଛ ନା ନାଇଁ?
ହଁ ସେ ତ ସେ ଜିନିଷ ଟା ମୋବାଇଲ ରେ ଦେଖିଦେଲା ତ ସେ ଯୋଉ କିଛିବି ସମୟ ପଡ଼ିବା ପାଇଁ ଯାଉଥିଲା ସେଠା କୁଆଉ ସେ ଗଲା ନାହିଁ ତାପରେ ଘରେ ହିଁ ରହିଗଲା! ଏହା ଦ୍ଵାରା ପଢାର ବି ବ୍ୟାଘାତ ହଉଛି ବହି ର ମହତ୍ଵ ବି ଲୋପ ପାଉଛି!
ହଉ ଠିକ ଅଛି ହଉ! ଜାହା ହଉ ଧନ୍ୟବାଦ ଗୋଟେ ବହୁତ ଭଲ ଜିନିଷଟେ ଆମେ ଆଲୋଚନା କଲେ! ଉ ବହୁତ କିଛି ବି ମୁଁ ବି ଶିଖିଲି ଏଥିରୁ। ହଉ ରହିଲି
ହଁ ଭାଇ